ଜୟ ଜଗନ୍ନାଥ ଜୟ ଜଗନ୍ନାଥ।
ପ୍ରଣାମ ପଣାମ ପ୍ରଣାମ।
ପ୍ରଣାମ୍।
ଆଜ୍ଞା ଆଉ ଆଜ୍ଞା କେମିତି ଅଛନ୍ତି?
ହଁ-ହଁ ବହୁତ୍ ବଢିଆ ଆପଣ କେମିତି ଅଛନ୍ତି?
ଆଜ୍ଞା ବହୁତ୍ ବଢିଆ ଅଛି ବହୁତ ଭଲ ଅଛି ଦେହ ହାତ। ଆପଣଙ୍କ ଦେହ ହାତ ଭଲ ଅଛି?
ହଁ-ହଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ତରଫରୁ ଦୟାଳୁ ସମସ୍ତଙ୍କ ଦେହ ବହୁତ୍ ବଢିଆ ଅଛି।
ଆଜ୍ଞା-ଆଜ୍ଞା-ଆଜ୍ଞା।
ଆପଣ କଥା ହଉଥିଲେ କି କାହା ସହ ବୋ
ଆଜ୍ଞା କଲ କରିଥିଲେ ଗୋଟେ ଭାଇ ହାଲୋ।
କୁହନ୍ତୁ?
ଗୋଟେ ଭାଇ କଲ୍ କରିଥିଲେ କଲ ଫୋନ ରେ ପଚାରଥିଲେ କି କଁ କରୁଚୁ ଏଇ କଥା କହୁଥିଲେ ମୁଁ କହିଲି ଟିକେ ବ୍ୟସ୍ତ ଅଛି।
ଓ ହୋ ଆଚ୍ଛା-ଆଚ୍ଛା-ଆଚ୍ଛା।
ଆଜ୍ଞା-ଆଜ୍ଞା।
ଆପଣ ପଢାପଢି କରୁଛନ୍ତି ବୋଧେ ଏବେ?
ଆଜ୍ଞା-ଆଜ୍ଞା ପଢା ପଢି
ପଲ୍ଟିକାଲ୍ ସାଇନ୍ସରେ ବୋଧେ କହୁଥିଲେ ଆପଣ କରୁଛନ୍ତି ବୋଲି ପଢାପଢି। ଆଚ୍ଛା ମତେ ତେବେ କୁହନ୍ତୁ ପଲ୍ଟିକାଲ୍ ସାଇନ୍ସ ଟା ଆପଣ କଁ ପାଇଁ ନେଲେ?
ଆଜ୍ଞା ଆମ ଘର କତିରେ ଘରେ କତୁରେ ଗୋଟେ ଭାଇଟେ ନେଇଛନ୍ତି। ଯେହେତୁ ଆମ କଲେଜେ ମୁଁ କରୁଥିଲି ଛତିଆ କଲେଜେ ରେ ଆମ କଲେଜ ନାଁ ହେଲା ଛତିଆ ଏମ୍ ଏଚ ଡି ମହାବିଦ୍ୟାଳୟ ଛତିଆ। ମହାପୁରୁଷା ହାଡିଦାସ ମହାବିଦ୍ୟାଳୟ। ଛତିଆ ଆମ ଘର ଛତିଆ ଘଟ ଛତିଆ ରୁ ଦଶ କିଲୋମିଟର ଛତିଆ ବଟ।
ଓ ହଣିପାରି
ଆଉ ମୁଁ ଟିକେ-ଟିକେ ଯୋଉ ପଢାପଢି ମୋର ଟିକେ ବହୁତ କମ୍। ମାନେ ପାଠ ପଢା ଟିକେ ଏତେ ଭଲ ବି ନୁହଁ। ଆଉ ଆମ ଘର କତିରେ ଗୋଟେ ଭାଇ ପଲଟିକାଲ ସାଇନ୍ସ ଅନର୍ସ ନେଇଥିଲେ। ସେ ପଢନ୍ତି ସେ ଭଉତ ଭଲ ଯୋ ଭଲ ପଢନ୍ତି ପାଠ ସେ ବହୁତ୍ ଭଲ ଇଏ କରନ୍ତି ସେ ସେ ତାଙ୍କ ନେଇଥିଲେ ଯେହେତୁ ମୁଁ ସେ ଛତିଆ କଲେଜେ ପ୍ଲସ୍ ଟୁ ପଢୁଥିଲି। ବୁଝିଲି ଅ ପ୍ଲସ୍ ତ୍ରି ପକେଇଥିଲି ଫର୍ମ ସେଇଠି ଯେହେତୁ ଏ କାହିଁନା ମୁଁ ଆଉ ଇଏ ତ ପାରନି ମୋ ଓଡିଆ ଆଉ ଏଗୁରା ସବୁ ମୋର ଭହୁତ କମ୍ ମାର୍କ ଥିଲା ପ୍ଲସ ଟୁ ରେ।
ଓଡିଆ-ଓଡିଆ-ଓଡିଆ ପାରିବେନି ମାନେ ବୁଝିପାରିଲିନି।
ବୁଝିବା ଯେହେତି ମାନେ ମୋର ବହୁତ କମ୍ ମାର୍କ ଥିଲା ପ୍ଲସ୍ ଟୁରେ। ଯଦି ସେ ଓଡିଆ ମୁଁ ଚାହିଁଥିଲେ ଚାହୁଁଥିଲି ବି ଯେ ଓଡିଆ ନେଇଥାନ୍ତି। ମାନେ ଏନ୍ତି ଓଡିଆ ନେଇଥିଲେ ମୋ ପାଇଁ ଆହୁରି ସହଜ ହେଇଥାନ୍ତା।
ଆମ ନିଜ ଭାଷା ହୁଁ-ହୁଁ-ହୁଁ।
ଏଜୁକେସନ୍ ବି ଗୋଟେ ଓଡିଆ ଯେଦୁ ଆଉ ଏଜୁକେସନ୍ ପ୍ରାକଟିକାଲ ସବଜେକ୍ଟ ଟା। ସେଇଟା ତ ଜାନି ସେଟା କୁହନ୍ତି ସେଟା ଭଲ ବୋଲି କୁହନ୍ତି ଏଜୁକେସନ ଟା ବି ଟିକେ ସହଜ ପାଠ ପଢ଼ିଥାଏ ଟିକେ ଇଏ ହୋଇଥାଏ। ବୁଝିଲେ?
ହଁ।
ଆଜ୍ଞା ତାପରେ ମୁଁ କହିଲି ତ ମୋ ତେ ବହୁତ ଏତେ କମ ମାର୍କ ଅଛି କଣ ହବ ନା ନାଇଁ? ଆଉ ଛତିଆ କଲେ ତ ମୁଁ ପଢୁଥିଲି ଯେହେତୁ ଆଉ ଥରେ ବି ସେଠି ପଢିବାକୁ ମୁଁ ଚାହୁଁଛି ଏତେ କମ୍ ମାର୍କେ ନବ ନାହିଁ ରେଜଲ୍ଟ ମୁଁ ପଲିଟିକାଲ ସାଇନ୍ସ ଅନର୍ସ ଟା ପକେଇଥିଲି ଆମ ଭାଇ ଏଠି ଯେହେତୁ ପଢୁଥିଲେ ପକେଇଥିଲି। ତ ଏବେ? ପ ସେ ବିଷୟ ସେଇ ତାପରେ ଭାଇ ଏଟା ସିଲେକ୍ସନ ହିଁ ଆସିଗଲା।
ହ
ଆଉ ମୁଁ କହୁଛି ପାଠ ଟା ପଢୁଛି ପ୍ଲସ୍ ଥ୍ରୀ କରୁଛି ମୁଁ କେବେ କ୍ଲାସ କରେନି ମୁଁ ଖାଲି ସେମିଷ୍ଟାରକୁ ଯାଏ ସେମିଷ୍ଟାର ଦିଏ। ହଁ ସେମିଷ୍ଟାର କ୍ଲିୟର ବି ହୋଇଥାଏ ବୁଝିଲେ?
ଉଁ ହୁଁ। ବଢିଆ କଥା ତ ମାନେ କ୍ଲାସ ରୁମ୍ ରେ ପାଠ ନ ପଢିକି ବି ଆପଣ ମାନେ ବ୍ୟାଗ ନ ଲାଗ ସବୁ କିଛି କ୍ଲିୟର ହେଇଯିବା ତା ବହୁତ ବଡ କଥା।
ଆଜ୍ଞା ସେଇଟା ତ ଆମ ମୋର ତ ଇଏ ଆଉ
ସାଙ୍ଗେ ସାଙ୍ଗେ ଯିବାକୁ ଚାହୁଁଛନ୍ତି କି?
ଆଜ୍ଞା ଡିଫେନ୍ସ ଲାଇନ ରେ ଯିବାକୁ ଚାହୁଁଛି। ଟିକେ ଏଇ ଟିକେ ପଢାପଢି ଟିକେ କମ୍ ଅଛି ବହୁତ କମ୍ ଅଛି ଟିକେ ନ ଟିକେ ବହୁତ କମ୍ ଅଛି। ଯଦି ସେଇ ଗୋଟେ ଟିଆ ମୁଁ ଚେଷ୍ଟା କରନ୍ତୁ ମୁଁ ଜା ମୁଁ ଚେଷ୍ଟା କଲେ ମୁଁ ଜାଣିଛି ପାରିବି କି କିନ୍ତୁ ମୁଁ ଚେଷ୍ଟା କରୁନି ଆଉ କଣ ପାଇଁକ କେଜାଣି ମନ ଟିକେ ଲାଗୁନି।
ଯେତେବେଳେ ଯେତେବେଳେ ସେଇଟା ମୋ ପକ୍ଷରେ ବି ହଉଚି ଯେତେବେଳେ ଆପଣଙ୍କ ସାଙ୍ଗର କି ଜଣେ ସାଙ୍ଗ ଚାକିରି ପାଇବ ତେବେ ସେ ମାନେ ଆପଣ ବୋଲି ନୁହଁ ସମସ୍ତେ ସେ ଜାଣିବି ଯେ ନାଇଁ ଆପଣଙ୍କର ଗୋଟେ କନଫିଡେନ୍ସ ଲେବୁଲ ବଢିବ ନାହିଁ ମୁଁ ବି ଚାକିରି କରିବି। ଏବେ ଆର ଆର୍ ବି ର ବାହାରିଛି। ଏଣ୍ଟି ପିସି କି ଗ୍ରୁପ ଡି ବୋଧ ବାହାରିଛି। ନା କଣ ପକେଇଲେନି?
ଆଜ୍ଞା ମୁଁ ତ କିଛି ପକେଇନି ଫର୍ମ ପକେଇଥିଲେ ଏବେ ଅଗ୍ନି ବିିଟା ଦେଇଛି ଏଗଜାମ ଟା।
ହୁଁ ଅଗ୍ନିବୀର ସିଲେକ୍ସନ ସରିଲାଣି ବୋଧେ?
ନା ନା ସେ ହେଇଛି ଆର ବର୍ଷର ହେଇଚି ଏ ବର୍ଷରେ ଏବେ ଯୋଉଁଟା ହେଇଛି ଏବେ ଏଗଜାମ ଯୋଉଁଟା ହେଇଛି।
ଓ ଆଛା ଆଛା ମୋର ଗୋଟେ ସାଙ୍ଗ ପାଇଲା ଆଉ ସେ ଅଗ୍ନିବୀରରେ ତ ଏବେ?
ଆଜ୍ଞା ଆଜ୍ଞା ସେଇ ତ ମାନେ ମୁଁ ତ ବହୁତ ମାନେ ଇଏ ଅଛି ଆଉ ଟିକେ ପାଠ ପଢା ଟିକେ ମାଇଣ୍ଡ ଟା ଲାଗୁନି। ଡିଷ୍ଟବାନ୍ସ ହଉଚି ବହୁତ ଆଉ ଯାହା ଚାକିରୀ କଥା କହିଲେ ତ ଚାକିରୀ ଯାହାକୁ ବି ଦେଖେ ସାମ୍ନାରେ ଚା ଠିକ ଅଛି। ମୁଁ ବି ଆ ଭଳିଆ କରିବି ଇଚ୍ଛା ବହୁତ ହୁଏ। ଆଉ ତ ଖେଳିକି ଘରକୁ ଆସିଲା ପରେ କି ବାହାର ସାଙ୍ଗସାଥି ସହିତ ମିଶିଲା ପରେ ମୁଁ ବୁଲାବୁଲିରେ ହଁ ସେଇଟା ମତେ ଇଏ ହୁଏନି ଆଉ କିଛି ଲା କିତାବ ରେ ଆଉ କିଛି
ଆପଣ ଓହୋ ଆପଣ ସେମିତି ଗୋଟେ ଦିନରେ ମାନେ ଏକାଥରେ ତ ବସିକି ଦୁଇ ଘଣ୍ଟା ପଢି ପାରିବେନି ତେଣୁ ଅ ଅଧା ଅଧା ଅଳ୍ପ ଅଳ୍ପ ପନ୍ଦର ମିନିଟରୁ ଆରମ୍ଭ କରନ୍ତୁ କି ଦଶ ମିନିଟରୁ ଆରମ୍ଭ କରନ୍ତୁ ନ କରନ୍ତୁ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ କଲେ ସେଟା ହେଇଯିବ। ଅଭ୍ୟାସ ଆପଣ ଭାବୁଛନ୍ତି ଯେ ସେ ଆପଣଙ୍କର କେବଳ ଆପଣ ସେଇ ପ୍ରୋବ୍ଲେମ ଟା ଫେସ କରୁଚନ୍ତିତା ନୁହଁ। ମୁଁ ବି ଗୋଟେ ଭଲ ସ୍ଟୁଡେଣ୍ଟ ହେଇକି ମାନେ ମୋର ଟେନ୍ଥ ରେ ନାଇଣ୍ଟି ପଏଣ୍ଟ ଫାଇଭ ପରସେଣ୍ଟ ମୁଁ ଆମ ମାନେ ସ୍କୁଲ ର ଥାର୍ଡ଼ ଟପର ଥିଲି ପ୍ଲସ କଲେଜ ରେ ବି ସେଇ ଥାର୍ଡ଼ ଟପର ଥିଲି। ମୋର ଏଠି ଟୁ ପଏଣ୍ଟ ସମଥିଙ୍ଗ ଥିଲା ପ୍ଲ ପ୍ଲସ ଟୁ ରେ ମୁଁ ଏବେ ପ୍ଲସ ଥ୍ରୀ ସେମିଷ୍ଟର ରେ ରହୁଚି ପ୍ରତି ସେମିଷ୍ଟର ରେ କିନ୍ତୁ ମୋର ପାଠ ପଢ଼ିବାକୁ ସନ୍ଧ୍ୟାରେ ଇଚ୍ଛା ହଉନି। ଟୋଟାଲୀ ଇଛା ହଉନି ବିକଜ ଆମ ପାଖରେ ସବୁଠୁ ବଡ଼ ଫାସିଲିଟି ରହୁଚି ଫୋନ୍।
ଆଜ୍ଞା?
ତେଣୁକରି ଆମେ ପାଠ ପଢିବାକୁ ଇଚ୍ଛା ହଉନି ପରୀକ୍ଷାର ଦି ଦିନ କି ଗୋଟେ ଦିନ ପୂର୍ବରୁ ଆମେ ପରୀକ୍ଷା ଅଛି ମତେ ପଢ଼ିଆ ଲାଗେ।
ଆଜ୍ଞା ମୁଁ ତ ସେମତି ମୁଁ ବି ସେମତି ମୋ ଟିକେ ଟିକେ ବହୁତ ଇଏ ବୋଲି ମୁଁ ପଢ଼େ ନା ମୁଁ ଡାଇରେକ୍ଟ ଯାଏ ମୁଁ ସେମିଷ୍ଟାର ଦେଇ ମୋର ବହୁତ କ୍ଲିଓର ହେଇଯାଏ। ବୋଲେ ମୁଁ ଆମର ଏବେ ସେମିଷ୍ଟର ଦଉଛି ବତିଶ ପେ ପେଜ ଦଉଚି। ମୁଁ ବତିଶ ପେଜ ରୁ ତିରିଶ ପେଜ ଲେଖିଦେବି ଲେଖୁଛି। ତିରିଶ ପେଜ ଲେଖି ଦେଇକି ଆସିବି। ସେମିଷ୍ଟର ସହ ତା ଦେହରେ ମୋର ସବୁ କ୍ଲିୟର ମୁଁ ପାଠ ପାଠ କିଛି ଲେଖେ କିଏ ବି ଲେଖେ ସବୁ ଲେଖେ।
ଶୁଣନ୍ତୁ ଆମର ପ୍ଲସ୍ ଥ୍ରୀ ଏମିତି ଭାବେ ମାନେ ଇଭାଲ୍ୟୁଟ ହଉଛି। ଯୋଉଁ ମାର୍କିଂ ହଉଚି ଆମର ଖାତା ଗୋରା କର ଆପଣ ଦେଖିବେ ଥରେ ମାର୍କ କରିବେ ସର୍ଟକୋଚିନି ଦୁଇ ମାର୍କିଆ ଆମର ସବୁ ଏ ଲାଗୁ ହେଇ ଯାଇଛି ଏବେ ନା ଆପଣଙ୍କର ଏନି ବି ଲାଗୁ ହେଇଛି ତ
ଆଜ୍ଞା ଆଜ୍ଞା।
ଦୁଇ ମାର୍କିଆ ତିନି ମାର୍କିଆ ସବୁ ସର୍ଟ ମାର୍କ କୋରଚୀନ ଆସୁଛି ଆମର କୋରଚୀନ ପାର୍ଟନ ବି ଚେଞ୍ଜ କରିଦେଇଚି। ଆମ ପୂର୍ବ ବ୍ୟାଚ ପିଲାଙ୍କ ଠୁ ତେଣୁକରି ଆପଣ ଏମିତି କାମ କରିବେ ସର୍ଟ କୋସଚୀନ ଏକ ମାର୍କିଆ ଆଉ ଦୁଇ ମାର୍କିଆ ତିନି ମାର୍କିଆ ଠିକ୍ ଠାକ ଲେଖିବେ ଆଉ ସର୍ଟ ଲଙ୍ଗ କୁସିନି ଆପଣ ମନ ଇଚ୍ଛା ଲେଖିବେ।
ନା ମୁଁ ସେମି ମୁଁ ମୁଁ ମୋର ତ ତିନିଟା ସେମିଷ୍ଟାର୍ ସରିଲାଣି ମୁଁ ତିନିଟା ସେମିଷ୍ଟାର ସବୁ ଯାକ କ୍ଲିୟର ହେଇଚି।ଯାହାକି ତ ମାନେ ଏକ ମାର୍କିଆ ମୁଁ ମାନେ ଚାହେଁ କେମିତି ଲେଖିବେ କହିଲେ ଏକ ମାର୍କିଆ ମୋ ସାଙ୍ଗମାନଙ୍କୁ ପଚାରିକିନା ମୁଁ ଟିକ କିଏ ମ୍ୟାଡ଼ାମ ସାରଙ୍କୁ ଦେଖିକି, ମୁଁ ଲେଖିଦିଏ ତା ଇଏକୁ ଆଉ ଆଉ ଲଙ୍ଗ ରେ ଦୁଇମାର୍କ ତିନିମାର୍କ ପାଞ୍ଚମାର୍କ ଆଠମାର୍କ ଟୋଟାଲ ନା ପୁରା ମନ ଇଛା ଗାରେଇ ଲି ତା ଦେହରେ ମୋ ସେମିଷ୍ଟାର କ୍ଲିୟର ହେଇଛି।
ହଁ ସେଇଟା ପରା ହେଟା ଟ୍ରିକ, କାରଣ ସେମାନେ ଗୋଟେ ଖାତାକୁ ପର ମାନେ ପେପ ଠୁ ସେମାନେ ବୋଧେ ପନ୍ଦର ଟଙ୍କା ନା କୋଡିଏ ଟଙ୍କା ପାଉଛନ୍ତି, ତେଣୁ ଦିନକୁ ଯଦି ସେ ଦେଖି ଏବେ ଦଶଟାକି ପଚିଶଟାକି ପଚାଶଟା ଖାତା, ତେଣୁ ତା ତା ଅନୁଯାୟୀ ତାଙ୍କର ପଇସା ନା ଲେ ଚର ମାନଙ୍କର ପ୍ରଫେସର ମାନଙ୍କର, ତେଣୁ ସେ ପିଲାଙ୍କ ଭବିଷ୍ୟତଠୁ ଅଧିକ ପଇସାକୁ ଦେଖନ୍ତି। ତେଣୁ ଆମର ଖାତା ସେଭଳି ଭାବରେ ମାର୍କିଂ ହଉନି, ଯୋଉ ଭଳିଆ ଭାବରେ ଆମେ ଲେଖୁଛେ। ତାପରେ କୋଶ୍ଚିିନ ବି ସେମାନେ ଭୁଲ ପକଉଛନ୍ତି। କୋଶ୍ଚିନ୍ ବି ଭୁଲ ପକଉଛନ୍ତି, ଯାହା ଫଳରେ ବୋନସ ମାର୍କିଂ ବି ଆମକୁ ମିଳୁଛି। ଯଦି ଲେଖିଥିବୁ ସିନା, ସେ ସେଇଟା ପାଇଁ ଭୁଲ ହେଲେ ବି ତମକୁ ମାର୍କ ଦେବେ ବୋନସରେ। ଆଉ ନହେଲେ ସିଏ ମାର୍କ ଦେବେକି?
ଆଜ୍ଞା ଆଜ୍ଞା।
ମାନେ ଏବ ଏବେ ଆଉ କେହି ପାଠ ପଢା ପ୍ରତି ଆପଣ ଦେଖି ଦିଆଯାଉଛି ଶିକ୍ଷା କ୍ଷେତ୍ରରେ ଏବେ କେତେ କୋଟି ଟଙ୍କାର ବହି ଛପା ହେଇଥିଲା, ଯାହାକି ଅ ଭୁଲ ଭୁଲ ସେ ମାନେ ଭୁଲ ଭାଲ ସବୁ ହେଇଛି ହଜାର ରୁ ଦଶ ହଜାର ରୁ ଅଧିକ ଭୁଲ
ଆଞା।
ତେଣୁ ସରକାର ଯୋଉ ଭଳିଆ ଭାବେ
ଏବେ ତ ଏବେ ତ ଭାରି କରିଦେଇଛି ଗାଁ ଗାଁ ବୁଲିକିନା। କରିବା ବୁଝିବା ଆପଣଙ୍କର ଓଡିଆ ଦେଇଥିବ, ଯୋଉ ସ୍କୁଲ କଲେଜ ବୋଧେ ଦେଇ ତ ତମେ ଯାଉଥିବ, ଇଣ୍ଟେନସିପ ହଁ।
ଆଜ୍ଞା ସେଟା ଗୋଟେ ବହୁତ ହଁ ସେଟା ଗୋଟେ ବଢିଆ କାମ ଅକ୍ଚୂଆଲି ମୁଁ ମୋ ଜାଣିଆରେ ସେଟା ସିନା ଖରା ଦିନ ଆମକୁ ଦିଆ ହେଇଥାଏ ଇଣ୍ଟନସିପ ଟା, କିନ୍ତୁ ସେଟା ହଉଛି ଗୋଟେ ବହୁତ ମାନେ ବଢିଆ ମାନେ ଆମେ କିଛି ଗୋଟେ ଜାଗାକୁ ଯିବା, କୋଉଠି ଗୋଟେ ସଂଗ୍ରହାଳୟକୁ ପ୍ଲାନେଟୋରିୟମକୁ ହଉ, କିଛି ଗୋଟେ ନୂଆ ଜାଗାକୁ ହଉ, ଗୋଟେ ପିକନିକ ପଟକୁ ଯିବା ସେଠିକାର ଐ ଐତିହାସିକ ଜିନିଷ କଣ ଅଛି ତାର ଖାସ୍ୟତଟା କଣ ସେ ଜାଗାରେ, ଜାଣିବା ସେଇଟା ଆମ ପାଇଁ ବହୁତ ଭଲ
ପିଲା ଏବେ ଜାଣି ପାରୁନାହାନ୍ତି, ଆମ କଲେଜରୁ ଜାଣିପାରୁନାହାନ୍ତି ସେମାନେ ଭାରି ବିରକ୍ତ ହଉଛନ୍ତି ।ଖରା ହଉଛି ଆମକୁ ସାର୍ ମାନେ ନେଇକି ଯାଉଛନ୍ତି ସେ ହଉଛି ବିରକ୍ତ କହୁଚନ୍ତି କିନ୍ତୁ ସେମାନେ ଜାଣିକି ଖୁସି ହବା କଥା ଯେ, ତାଙ୍କ ମାନେ ସମୟରେ ଏଇଟା ଲାଗୁ ହେଇଛି । ସେମାନେ ଯୋଉଟା ଯାଇପାରୁନଥିଲେ, ପା ର୍କ କୁ ବୁଲିବାକୁ ଏଇ ଇଣ୍ଟର୍ନସିପ ମାଧ୍ୟମରେ ଯାଇପାରିବେ ।ସେ ଜାଗାର କଣ ସବୁ ରହିଛି ପୂର୍ବ ଘଟଣା, କାହିଁକି ମ ମନ୍ଦିର ଟା ହେଇଛି, କାହିଁକି ଜାଗା ଟା ହେଇଛି, କାହିଁକି ଏ ଜାଗାରେ ମୂର୍ତ୍ତି ଟା ହେଲା, କୋଉଠୁ ଆସ ଥିଲା ଏସବୁ ଜିନିଷ ବିଷୟ
ଆଜ୍ଞା ଆପ ଆପଣଙ୍କର ତ ଏଇଟା ଦିଆଯାଇଛି ଆପଣଙ୍କର ଏଇଆ ହିଁ ଦିଆ ହେଇଥିବ, ଏଇ ଜାଗା ଉପରୁ ଯାଇକି ଏଇ ମନ୍ଦିର ଯାଇକି ମନ୍ଦିର ବିଷୟରେ ଜାଣିବା ପାଇଁ ଓଡିଆର ଏଇଟା ଦିଆଯାଇଥିବ ।
ହଁ ଆମର ଓଡିଆରେ ଏସବୁ ଦିଆ ହଏନି, ମନ୍ଦିର ଫନ୍ଦିର ଆମ ଦିଆଯଇଛି, ଜଗନ୍ନାଥ ସଂସ୍କୃତି ବିଷୟରେ ଦିଆଯାଇଛି, ଜଗନ୍ନାଥଙ୍କ ବେଶ ବିଷୟରେ ଦିଆଯାଇଛି, ଡା ପିଆ ଲାଇବ୍ରେରୀ ଜଣେ ଅଛନ୍ତି ସିଏ ଆଛା ହଁ । ଦାସିଆ ଆଜା ଲାଇବ୍ରେରୀ ସେ ହଁ।
ସବୁଗୁଡେ ସବୁ ପ୍ରାୟ ସବୁ ତ ଆଉ କହି ହବନି, ପ୍ରାୟତଃ ର ପ୍ରାୟତଃ ଦେଶର କଏନ୍ ସବୁ ଯୋଉ ଅ ଅ ଡଲାର, କଏନ, ରୁପିଜ ସବୁ ସଂଗ୍ରହ କରି ଆଣିକି, ତାଙ୍କ ଲାଇବ୍ରେରୀ ରଖିସନ୍ତି। ବିଭିନ୍ନ ପ୍ରକାର ବହି, ଯୋଉ ବିଲୋପ୍ ସବୁ ପତ୍ର ପତ୍ରିକା ଗୁରା, ଯୋଉ ଲେ ଲେଖା ଲେଖି ପୁସ୍ତକ, ସେ ସବୁ ବିଭିନ୍ନ ପ୍ରକାର ବଡ ବଡ ରାଇଟରଙ୍କର ଯୋଉଁ, ଇଂରେଜ ମାନଙ୍କ ହାତ ତରେଖା ଚଠି, ଚିଠି, ଢିଙ୍କି, ପଲଙ୍କ, ସବୁ ସଂଗ୍ରହ କରିକି ତାଙ୍କ ଲାଇବ୍ରେରୀରେ ରଖ୍ ଛନ୍ତି। ଆପଣ ମତେ ଫଟୋ ବି ଛାଡିଦେବି। ଆପଣ ଆପଣ ଦେଖିବେ, ସେ ଲାଇବ୍ରେରୀ ବିଷୟରେ ଏ ଛାଡିବି ଯେତେ ଫଟ କି କଣ!
ଆଜ୍ଞା, ଆଉ ହଉ, ଯାହା ହଉ ଆପଣଙ୍କ ସହିତ ଖୁସି ଲାଗିଲା କଥା ହେଇକି। ଖୁସି ଲାଗି ବହୁତ ଖୁସି ଲାଗିଲା କଥ୍ ଥା ହେଇକି। ହଉ ଜୟ ଜଗ ଜୟ ଜଗ ଜୟ ଜଗ।